ହୁଁ ହାଲୋ କୁହ।
ହାଲୋ।
ହଁ କୋହୁନ। ଶୁଭୁଚି ମୋ
କୋଉଠି ଅଛୁ ଟିକେ ନେଟୱାର୍କ ଇସୁ ଅଛି ପଦାକୁ ପଳେଆସ।
ଓହୋ। ହଁ ଏବେ ହେଲା ଶୁଭୁଚି? ହାଲୋ ହଁ ଶୁଭୁଚି?
ହଁ ଶୁବିଲା କ୍ଲିଅର।
ହଁ କୋହୁନା କଣ କୋ ଫୋନ୍ କରିଥିଲ? କଣ କରୁଚ ଏଇଖୁଣା?
ଉଁ?
କଣ କରୁଚ ଏଇଖୁଣା? ମାନେ କଣ ମାନେ କଣ କରୁଚ ଏଇଖୁଣା?
କିଛି ନାଇଁ ସେମତି ନର୍ମାଲ ବସଚି।
ଏବେ ଶୁଭୁଚି ତ ପୁରା ସଫା?
ହଁ ପୁରା ସଫା ଶୁଭୁଚି କୁହ।
ଅହ। ଠିକ୍ ଅଛି ନା ଏମତି ଏ ବସିଚ ଆଉ ମୁଁ କୋହୁଚି ମୁଁ କହିନି କୁଆଡେ ଯାଇଚନ୍ତି ନା କଣ ବୁଲାବୁଲି କରିବା ପାଇଁ କି କଣ।
ନାଇଁ ନାଇଁ ଯିବି ଆଉ ଜଷ୍ଟ ଟିକେ ଗଲେ ଯିବି ଆଉ।
କୋଉଠିକି ଯିବ?
ଏ ଗୋ ଟିକେ ଘଡଘଡି ମଇଲା ନା ତ ଗୋଟେ ସିଷ୍ ସିଷ୍ଟମ ଅଛି ମୋର ସେଟା ପା ପୁରା ପୋଡିଯାଇଛି ତ ସେଟା ଯିବି ରି ପପାରିଂ କରିବା ପାଇଁ ତ ଦୋକାନୁକୁ ତ
ଓହୋ ରିପେୟାର କରିବେ ନା?
ହଁ।
ହଁ ସିଷ୍ଟ କଣ ମାନେ ସିଷ୍ଟମ୍ ମାନେ କମ୍ପ୍ୟୁଟର ନା ଲାପଟପ୍?
ନା କମ୍ପ୍ୟୁଟର।
ଉୁଁ ହଁ ତେଣୁଟେ ଲାପଟପ ଟେ କିଣୁନ ନା କମ୍ପ୍ୟୁଟର ଟା ବହୁତ ମାନେ ଲାପଟପ୍ ଟା କଣ ସବୁଆଡେ କ୍ୟାରି କରିକି ନେଇ ନେଇହବ ନେଇହବ ଆଉ କମ୍ପୁଟରଟା ଆମ ସବୁଆଡ଼େ କ୍ୟାରି ନେଇହବ।
ହବନି ସେ କିନ୍ତୁ ସେଦିନ ତ କିଣିଦେଇଥିଲେ ଆଉ ପୁରୁଣା କମ୍ପଟର ଟେ ଆଉ।
ଓହୋ ତ ତମ ହିସାବରେ ଲାପଟପ୍ ହୁଁ ହଁ ଆମ ଆଡେ ତ ବର୍ଷା ହେଇଥିଲା କୁହନା ବର୍ଷା କଥା କାଇହିଁ କହୁଛ ତମ ଆଡ଼େ ତ ତମର ଲାଭ ଲ୍ୟାପଟପ୍ ଭଲ ନା ମାନେ କମ୍ପ୍ୟୁଟର ଭଲ, ତମକୁ କେଉଁଥିରେ ମାନେ ଭଲ ମାନେ ସୁବିଧା ହୁଏ? ଯେକୌଣସି କଣ ଗୋଟେ କହିଦିଅ।
ମୋତେ ସୁଇଟେବୁଲ୍ ଲାଗୁଛି କମ୍ପ୍ୟୁଟର।
ହ ମ କେମିତି କମ୍ପ୍ୟୁଟରରେ କଣ ମୁଁ ତ ଭାବଛି ଲ୍ୟାପଟପ୍ ଲାପଟପ୍ ରେ କାହିଁ କଣ ଲପଟପ୍ଟା ସ ସବୁଆଡ଼େ ନେଇପାରିବ, ତା ସହିତ ଲାପଟପ୍ ରେ ସାଙ୍ଗେ ସାଙ୍ଗେ ଗୋଟେ ହୁଁ କୁହ?
ଅଛି ମୋ ପାଖରେ ଅଛି ଲାପଟପ୍ ଅଛି କମ୍ପ୍ୟୁଟର ଅଛି। ଲା ଲା ଲାପଟପ୍ ଟା ବା ବାପା ୟୁଜ କରନ୍ତି। ତ ସିଷ୍ଟମ ଟା ମୁଁ ୟୁଜ କରେ, ତ ଅ ସିଷ୍ଟମ ଟା ବିଜୁଳି ମାଇଲା ତ ସେ ସିଷ୍ଟମ ଟା ମାନେ ପୋଡି ଯାଇଛି ଆଉ।
ହଁ ପୋଡ଼ିଆ ହେଇଯାଇ ହେ କେତେ ଟଙ୍କା ଭଳିଆ ଲାଗିବ ରିପେୟାର କରିବା ପାଇଁ?
ସେଠି ଦୋକାନୀ ଯେତିକି କଣ କହିବେ?
ତଥାପି ଗୋଟେ ଅନୁମାନ କିଛି ତ ଥିବ ଏତିକି ଟଙ୍କା ଲାଗିପାରେ?
ପାଖାପାଖି ବଜେଟ ହଜାର ଭିତରେ ଧରିଛି, ହଜାର ଉ ଉପରକୁ ଖ ହେଲେ ନୂଆ କିଣିଦେବେ ଆଉ।
ଓହୋ ହଁ ସେମିତି ବି ଠିକ୍ ହଜାର ଉପରକୁ ହେଲେ ନୂଆ କିଣିଦବା ଆଉ। କେତେ ବର୍ଷ ହେଲାଣି କମ୍ପ୍ୟୁଟରଟା ସିଷ୍ଟମ୍ ଟା?
ପାଖା ପାଖି ତିନି ବର୍ଷ ହବ।
ହଁ ତିନି ବର୍ଷ।
ହଁ।
ତିନି ବର୍ଷ ହେଲାଣି ଯଦି କେତେ ଟଙ୍କାରେ କିଣିଥିଲ?
ମୁଁ କିଣିଥିଲି ଟ୍ୱେଣ୍ଟି ଟୁ।
ଓହୋ ଆ ତିନି ବର୍ଷ ତ ତିନି ବର୍ଷ ତ ହେଲାଣି ଆଉ ଦେଖ ଯଦି ହେଲା ହେଲା ନହେଲେ ପୁଣି ଗୋଟେ ନୂଆଟେ ପୁଣି କଣ କିଣିବ ନା ଆଉ ଥରେ ଅଧିକ ପଇସା ଦେଇକି
ଦେଖିବା ଯଦି କଣ ହେଲା ଯଦି କରିଦବ ଯଦି ନହବ
ନା। ହ ହଁ ଦେଖିବ ହଁ ଯୋଉଟା ତମର ସୁବିଧା ଅସୁବିଧା ଆଉ ଯୋଉ ବର୍ଷା କଥା ତମେ କହୁନ କୁହ ନା ବର୍ଷାରେ ଆମ ଆଡ଼ୁଆ ଗଛ ଗୁଡ଼ା ବିଜୁଳି ମାରିକି ପୋଡ଼ି ଦେଇଚି।
କାଲି ହଉଥିଲା ବର୍ଷା?
କାଲି କାଲି ଏତେ ବିଜୁଳି ହୋଉନ ତ କାଲି ରାତିରେ ତଥାପି ହେଇଥିବ, କାଲି ମୁଁ ତ ଶୋଇପ ସେ ମୁଁ ଜାଣି ନଥିଲି ରାତିରେ ରାତି ଦଶଟା ସ ସା ସାଢ଼େ ଦଶ ଟା ପାଖାପାଖି ରୁ ଘଡ଼ଘଡ଼ି ମାନେ ହାଲକା ହାଲକା ଦଉ ତମଡ଼ ବସାଇନ କି?
ହଁ।
ହ୍ୟାଲୋ।
ହଁ।
ମୁଁ କହିଲି ତମ ଆଡ଼େ ବର୍ଷା ହେଇନି କି?
ନା ହେଇନି।
ଆଉ ବର୍ଷା କଥା କଣ କହିବ ବର୍ଷା ତ କୋଉଠି ହୋଉଛି କୋଉଠି ହୋଉ ନାହିଁ ବିଜୁଳି ଖାଲି ମାର୍ଚ ଏଇ ଯୋଉ ଏଇ ଟାଇମରେ ଯୋଉ ବର୍ଷା ଖାଲି ବିଜୁଳି ଫିଜୁଳି ମାରିବା ଏଇ ରଜ ହେଇଗଲା ଆଉ ତାପରେ ଏବେ ଯେଉଁ ବର୍ଷା ଆସିବ ଟିକେ ଭଲ ଲାଗିବ ଆଉ।
କହିବାକୁ ଗଲେ ମୌ ସୁମି ବାୟୁ ଆମ ଓଡିଶାରେ ତ ଛୁଇଁ ଯାଇଛି ସତ କିନ୍ତୁ ସବୁ ଜିଲ୍ଲାକୁ ଛୁଇଁନି। ତ ସେଇ ଇଏରେ ସେଇ ଇଏରେ ହୋଉଛି ବର୍ଷା ହୋଉଛି ବିଜୁଳି ବି ମାରୁଚି। ଏମିତି ହୋଉଛି ଆଉ ମୌସୁମୀ ତୁମ ଆଡେ ଉଁ ଧାନ ଫାନ ବୁଣା ହେଲାଣି କି ନାଇଁ।
ହଁ ଧାନ ଫାନ ବୁଡ଼ା ହେଇଛିି ମ ଆମ ଆଡେ ଧାନ ବୁଣିଲେ କଁ ହବ ବର୍ଷା ବି ଫୁଣି ହବା ଦରକାର ନା ନାଇଁ।
ଆଚ୍ଛା ହଁ ସେଟା ବି ଠିକ ଧାନ ବୁଣ ଦେଇଥିବେ ଧାନ ବୁଣି ଦେଇଥିବ ଦେଖିଲା ଆଳୁକୁ ବର୍ଷା ହୋଉନଥିବ।
ସେଇ ପା ସେମତି ତ ଆମ ଆଡେ ଟ୍ରେ ଏଇ ଟାଇମ ରେ ବୁଣନ୍ତି ଏଇ ଟାଇମ ରେ ବୁଣି ଦେଉଛନ୍ତି ଯାହା ବର୍ଷା ଫର୍ଷା ଯହା ହବା କ ଥା ହବ କି କଁ ହବ ସିଏ ସିଏ ଦେଖିଆ କଁ ହୋଉଚି ଆଉ।
ହେ ବର୍ଷା କି କଣ ହବ ଇଏ ସିଏ। ଯୋଉଟା ଲଗେଇ ଦୋଉଚନ୍ତି ରଜ ଟାଇମ୍ ରେ ଲଗାଯାଏ। କିନ୍ତୁ ଆରଥର ପୁରା ବର୍ଷା ପୁରା ବୋହୁତୁ ଯୋହୋରେ ହେଇଥିଲା।
ତୁମର ବିଲ ଅଛି କି ନାଇଁ।
ନା ଆମର ସେମିତି ବିଲ ଅଛି ଯେ କିନ୍ତୁ ସେରା ମାନେ କେହି ଚାଷ ଫାସ କରୁନାହାନ୍ତି ବାପା କାମକୁ ଗଲେ ମୁଁ ମୋର ମୋ କାମରେ ବ୍ୟସ୍ତ ରହିଲି ଚାଷ ଫାସ ଏମିତି କେହି
ଆଉ ତମ ଆଉ ହଁ ତ ତମର ବିଲ ଫିଲ ଅଛି ତମେ ଚାଷ କର।
ନାଁ ଆମର ସେମିତି କିଛି ନାଇଁ।
ଅଃ ନା ଅଛି ନା ମାନେ ଟୋଟାଲି ମାନେ ବଖରା ଫଖରା କଣ ଦେଇଦୋଉଚ ନା କଣ।
ଅଛି ମାନେ ବିଲ ତମର ନାହିଁ ତାହେନେ ନା।
ନା।
ଆଉ କଁ ବିଲ ହଁ ସେମିତି ଆଉ ସବୁ ଲୋକୋ ଆମର ବି ଆମର ବି ଏତେ ବି ଅଧିକ ନାହିଁ କମ ବିଲ ଅ ଛି ତାପରେ ଏ ବିଲ ଆଉ କଣ ଏଇ ଯୋଉ ବର୍ଷାରେ ଆରଥର କ ବର୍ଷା କେତେ ଜୋରେ ହେଇଥିଲା ଦେଖିଲ। ନେ ଆର ଶିଜନ୍ ରେ।
ହଁ।
ତମୁକୁ ତମୁକୁ କୋଉ ଋତୁ ଟା ଭଲ ଲାଗେ ଅଧିକ।
ମତେ ତ ମତେ ଶୀତ ଋତୁ।
କାଇଁ ଶୀତ ଦିନ ଠାରେ ଏମିତି ଖଁ କି ଭଲ ଲାଗେ।
ସବୁ ସବୁରେ ସ ଉଁ କିନ୍ତୁ ଦିନ ଛୋଟୋ ହେଲେ କଣ ହବ। କିନ୍ତ୍ ସବୁ ଇଏ ଲାଗିବ।
ଅଃ ସେଇ କଥାଟା ନା ନା ସେଇଟା ତମେ ଠିକ କୋହୁଚ। ନା ମୋରୋ ବି ଶୀତ ଦିନ ଭ ଶୀତ ଦିନ ଭାରି ପସନ୍ଦ କଁ ପାଇଁ ଜାଣିଚ।
କା କା ଶୀତ ଦିନେ କଣ ନା ଦେଖ ଶୋଇବା ଟା ଭାରି ବଢିଆ ହବ। ଆରେ ମାନେ ଦି ଦିନ ତ ଛୋଟୋ କିଛି ଏତେ ଜଣା ପଡୁନଥିବ ଏତେ ବି ଖରା ଦିନ ଭଳା। ଗରମ ବି ହୋଉନଥୁବ ଆରାମସେ ଅବଶ୍ୟ ଶୀତ ହୋଉଥୁବ ଜାକେଟ୍ ପେଣ୍ଟ ପିନ୍ଧିଲେ ଆରାମସେ ହେଇଯିବ ତାପରେ ଏମିତି ଖରା ହୋଉନଥୁବ ଆରାମସେ ତମର ବୁଲାବୁଲି କରୁଥୁବ ସବୁଆଡେ ଖ ମାନେ ନଅଟା ଦଶଟା ଏଗାରଟା ବାରଟା ଆଳେ ବି ଚାହିଁଲେ ତମେ କୁଆଡେ ବୁଲିଲେବି ଶୀତ ହବନି ମାନେ ଭା ମାନେ ସରି ଗରମ ହବନି। ଆଉ କିନ୍ତୁ ଭଲ ଲାଗେ ଆଉ ତାପରେ ଶୀତ ଦିନରେ ଶୋଇବା ଟା କିନ୍ତୁ ରାତିରେ କଁ ଫ୍ୟନ୍ ଫ୍ୟନ୍ ନହେଲେ ଲାଇନ ଫାଇନ ନହେଲେ ସୋ ଆରାମସେ ତମେ ଶୋଇବ ଏଇ ଖରା ଦିନ ତ ଖାଲି ଲାଇନ ଓପୋରେ ଲାଇନ ଖାଲି କାଟି ଯାଉଚି ଆଉ ତମ ଆଡେ କାଟୁଚି ନା।
ଆମ ଆଡି କାଟୁଛି କାଟୁଛି ଯେ କିନ୍ତୁ ଆମର ଅଛି ସୋଲାର ସିଷ୍ଟମ ଲଗେଇଦଉଛି ତ। ତ ସେଇଥିପାଇଁ ଲାଇନ୍ ଯାଉଛି ଯେତେବେଳେ ଜଣା ପଡୁନି ଆଉ।
ସୋଲାର ସିଷ୍ଟମ୍ ଲଗେଇଦେଇଛ।
ହୁଁ।
କେତେ ଟଙ୍କା ପଡ଼ିଲା?
ସେ ଅଛି ପର୍ସନାଲ ଆଉ।
ଓହୋ ଠିକ୍ ଅଛି ଆଉ ତାପରେ ମାନେ ନା ସେଇଟା ବା ଉଁ। ସୋଲାର ସିଷ୍ଟମ୍ ଲଗେଇଦଉଚ ତମେ ଭଲ। କିନ୍ତୁ ମେନ ଯେଉଁ ବର୍ଷା ଦିନ ହେଇଗଲା କି ଖରା ଦିନ ହେଇଗଲା। ମାନେ କହନି ଲାଇନ ଟା ରହୁନି ନା ମାନେ ସେଇଟା ଭାରି ମାନେ ପ୍ରୋବ୍ଲେମ୍ ବର୍ଷା ଦିନେ ତ ଆମ ଆଡେ ଟିକେ ଖାଲି ବିଜୁଳି ଫିଜୁଳି ମାରିଦେଲେ ସାଙ୍ଗେ ସାଙ୍ଗେ ଲାଇନ କାଟି ଦଉଛି।
ନାଇ ସୋଲାର ସିଷ୍ଟମ ଟା ଲଗେଇବାର ଉଦ୍ଦେଶ୍ୟ କଣ ଜାଣିଚ କି? ସେଟା ହଉଛି ମାନେ ଏମିତି ଖରା ହେଲା ମନେକର ଏସିି ଚାଲୁଛି।
ହଁ।
ହେଲା କି ତମ ଏଚି ଆମର
ହଁ।
ଆମର ନର୍ମାଲ କରେଣ୍ଟ ଯଦି ପଳେଇଲା ତ ଏସି ବନ୍ଦ ହେଇଯିବ। ତ ସୋଲାରଟା ଲଗେଇଥିଲେ ଖରା ଦିନେ ତ ଯୋଉ ଖରା ହବ ତ ସେ ଖରାରୁୁ ଯୋଉ କରେଣ୍ଟ ଟା ବାହାରି କରିବା ସେଟା ସେ ଏସି ଚଲେଇବା ରେ ଖାଲି ଏସି ନୁହଁ ଏସି ସହିତ ଫ୍ରିଜ ଚଲେଇବ ତା ସହିତ ୱାସିଂ ମେସିନ ଚଲେଇବ। ଆମ ବିଭିନ୍ନ ପ୍ରକାର ଜିନଷ ଚଲେଇବ। ଆମର ନର୍ମାଲ ଭାବରେ ଏଇ କରେଣ୍ଟରେ ନର୍ମାଲ ଭାବରେ ଏଇ କରେଣ୍ଟରେ ଯଉଟା ଆମେ ୟୁଜ୍ କରୁଛନ୍ତି। ତ ସୋଲାର କରେଣ୍ଟରେ ହିଁ ଆମେ ସେଇଟା ୟୁଜ୍‌ କରିପାରିବା। ବୁଝିପାରିଲ ସେଇଥିପାଇଁ ସୋଲାର ସିଷ୍ଟମ୍ ଲଗେଇବା କଥା ଆଉ ଯୋଉ କହୁଛ ବର୍ଷା ଦିନେ ସୋଲାର ଚାର୍ଜ ହୁଏ। କି ହୁଏନି ସେଟା ହଉଛି ବର୍ଷା ଦିନେ କହିଆକୁ ଗଲେ ଚାର୍ଜ ହୁଏ। କିନ୍ତୁ ଖରା ଦିନେ ଯେତିକି ଚାର୍ଜ ହବା କଥା ବର୍ଷା ଦିନେ ତା ଟିକେ କମ୍ ହୁଏ।
ହ ବର୍ଷା ଦିନ ବି ଚାର୍ଜ ହ ମୁଁ ଶୁଣିଥିଲି ଯେ ବର୍ଷା ଦିନ ସୋଲାର ଚାର୍ଜ ହୁଏନି।
ନାଇଁ ହୁଏ କିନ୍ତୁ ଖରାଦିନେ ଯେତିକି ହବାର କଥା ବର୍ଷା ଦିନ ସେତିକି ହବନି ଆଉ।
ମାନେ ବର୍ଷା ମାନେ ଖରା ଦିନରେ ଯୋଉ ଯୋଉ ଜିନିଷ ସବୁ ଚାଲୁଛି ଧର ଏସି ଚାଲିଲା। ଅ ମାନେ ଖାଲି ଏସି ଖାଲି ଏସିି କଥା ଏସି ଟା ଆମର ହ ବହୁତ କରେଣ୍ଟ ଟାଣୁନି କି। ତ ଆମର ବର୍ଷା ଦିନେ ସେଟା ଏସି ଟା ଚାଲିବ କି ଚାଲିବନି ସବୁଆଡେ ଥଣ୍ଡା ପାଗ। ଚାଲିିବନ ନା ତ ତା ବଦଳରେ ଆମର ଏସି ରେ ଯଦି କରେଣ୍ଟ ବ୍ୟବହାର ହୁଏ। ତ ସେଇ ଇଏରେ ଏସିି ଚାଲିବନି ଫ୍ରିଜ ବି ଚାଲିବନି ଆମର ବର୍ଷା ଦିନେ।
ଓହୋ ସେଟା ସବୁ ଖରା ଦିନ ପାଇଁ ଖରା ଦିନ ଯୋଉ ଭଳିଆ ଖରା ହୁଏ ସେଇ ଅନୁପଦରେ ସେ ସବ ସବୁ ଜିନିଷ ଚାଲେ ବୁଝିଲ। ଓହୋ।
କିନ୍ତୁ କିନ୍ତୁ ଆମର ବର୍ଷା ଦିନେ ଆମର ଯେକୌଣସି ଫ୍ୟାନ ଚାଲିବନି। ଏସିି ଚାଲିବନି ଫ୍ରିଜ୍ ବି ଚାଲିବନି ନର୍ମାଲ କଣ ଚାଲିବ। ନା ବଲ୍ ଜଳିବ ଘରେ ବାସ୍ ପାଣି ଫାଣି ଯଦିତି ଏ ମଟର ଅଛି ତ ପାଣି ମଟର ଫଟରରେ ପାଣିଉଠେଇଵ ବାସ୍ ଏତେକି।
ହୁଁ।
ନର୍ମାଲ୍ ଭାବରେ କହିବାକୁ ଗଲେ।
ହଁ ହଁ ତ ସେଇଟା ଠିକ୍ କହୁଛୁ ସେମିତି ବି ସୋଲାର ଲଗେଇଦେଲେ। ଭଲ ଆଚୁଆଲି ଗୋଟେ ସାଇଡ୍‌ ରୁ ଦେଖିବାକୁ ଗଲେ ତନକ ମାନେ ହଁ ମୁଁ କହିଲି ସୋଲାରଟା ଲଗେଇଦେଲେ ବି ଭଲ ମାନେ କ ଣ କହନି ଗୋଟେ ପ୍ରକାର ଏବେକ୍ଲିଅର ସୁବିଲା। ହଁ ଇୟଫୋନ୍ ଦେଇଚକି ହଁ।
ଆ ସେଥିପାଇଁ ଭଏସ୍ କ୍ଲିୟର ଆସୁନାହିଁ।
ଆସିଲ ହୋଉ ଠିକ୍ ଅଛି ମୁଁ ଏଟା ଖୋଲିଦଉଛି। ନା ସେଇଟା ତମେ ଯୋଉଟା କହିଲ ବର୍ଷା ଦିନ ନା ଯୋଉ ଖରା ଦିନ ବର୍ଷା ଦିନ ସୋଲାର ଟା ଲଗେଇଛ ଭଲ ତମେ କଣ ଖାଲି ସୋଲାର ରେ ଚ-ଚଳୁଛ ନା? ତା ସହିତ ଇଲେକ୍ଟ୍ରିକ ଲାଇନ ବି ତମର ମାନେ ଦିଇଟା ଯାକ
ନାଇଁ ନାଇଁ ଆମର ଖାଲି ସୋଲାର ଲାଇନ ରୁ ପ୍ରଶ୍ନ ହିଁ ନାଇଁ।
କଣ ସୋଲାର ରେ ପୁରା ଚ-ଚଳି ଯାଉଛ ସେମିତି ବର୍ଷ ବର୍ଷ? ବର୍ଷା ବର୍ଷ ନା ଚାଲ ଏଇ ବର୍ଷାଲ ଭାବେ ଏଇ ପାଞ୍ଚଶହ ତିନି ମାସ ଲାଗିଛି ଆଉ ଅ ହୋ।
ଟୋଟାଲ କରେଣ୍ଟରେ ସପ୍ଲାଏ ପୁରା ଅଲଗା ସ୍ଵତନ୍ତ୍ର ମାନେ ସେଟା ଆମେ ଖାଲି ଚେକ୍ କରିବା ପାଇଁ ରଖିଛୁ କି ମାନେ ବର୍ଷା ଦିନରେ ଏ ବର୍ଷା ଦିନରେ ଆମର କରେଣ୍ଟ ଟା ରହୁଛି ନା ରହୁନି ସୋଲାର କରେଣ୍ଟ ଟା ବୁଝିପାରୁଛ କି?
ହଁ ହଁ। ସେଇଥିପାଇଁ ଆମେ ଖାଲି ଗୋଟେ କରେଣ୍ଟ ଆଣି ରଖିଛୁ ପାଖରେ ଯଦି ଦେଖିବୁ କି ହଁ ରହୁଛି ବୋଲି ବର୍ଷା ଦିନେ ହଉ ଯେ ତ ଆମର ଏଇ କରେଣ୍ଟ ହିଁ ଆମର ଦରକାରହିଁ ନାହିଁ ବୁଝିପାରୁଛ? ହଁ ହଉ ଦେଖ ତମେ ଯେଉଁ ଭଳିଆ ମାନେ ତମର ସୁବିଧା ହଉଛି। ନା ସୋଲାର ବି ଭଲ ଆଉ ଲାଇନରେ ବିଲ ର ପ୍ରବଳ ପଇସା ର ହେଇଯାଉଛି ନା ତମେ ଆ ଚୁଲା ଗ ହଁ ହଁ। ହଁ ହଁ ମୁଁ ଏବେ କାଢଦେନି ଏବେ ଶୁଭିଲା?
ହଁ ହଁ କ୍ଲିୟର ଶୁଭିଲା କେତବେଳେ ମାନେ ଅପଡାଉନ ଅପଡାଉନ ଶୁଭୁଛି କେତେବେଳେ ଶୁଭୁଛି ତେବେଳେ ଶୁଭୁ ଭୁନି।
ଓହୋ ହଉ ଠିକ ଅଛି ଏବେ ଏବେ ପୁରା କ୍ଲିଅର ଶୁଭୁଛି ତ? ହଁ ନା ଏଇ ଯୋଉ ଖରା ଦିନେ କଣ କରୁନା ଯୋଉ ଖ ଏ ଲାଇନ୍ ବିଲ୍ ହେରା ପ୍ରବଳ ଉଠୁଛି ଜାଣିଛ ନା ସେ ଯୋଉ ଟିକେ ଯଦି ଫ୍ରିଜ ଆଉ ଖରାଦିନ ଗରମ ହବ ଯଦି ଏବେ ତ ଯୋଉଦ୍ଭଳିଆ ଗରମ ହେଉଛି ଏସି ଫେସି ଯା ହେଲେବି ଲଗେଇବ। ଲଗେଇଲେ ସେଥିରେ ବହୁତ ପଇସା ଉଠୁଛି। ପଇସା ତା ନା ସୋଲାର ଟା ଭଲ ଆଉ ଗୋଟେ କୁ ପ୍ରକାର ଦେଖିବାକୁ ଗଲେ ଭଲ। ହୁଁ ଆ ତ ଦେ ହଉ ଦେଖ ହଁ ହଁ କୁହ।
ମୁଁ କହିଲି ତୁମ ଆଡେ ଏ
ନା ଆମ ଆଡେ ସୋଲାର ପୋଲାର କିଛି ଲାଗିନାହିଁ। ଆମ ଆଡେ ସବୁ ସେମିତି ଇ-ଇନଭଟର ନେଇ ଆସୁଛନ୍ତି କିନ୍ତୁ ସୋଲାର ଲଗଉନାହାନ୍ତି।
ଆଚ୍ଛା।
ହଁ ଇନଭେଟର୍ ଯ ଜଣେଅଧେ ଜଣେ ତ ତା ଘରେ ଡିଜି ଲଗେଇଛି।
ହୁଁ ହୁଁ ମାନେ ତାର ଘରେ ଅଧିକ କରେଣ୍ଟ ୟୁଜ୍ କରୁଥିବ ସେଥିପାଇଁ ସେ ଡିଜିେ ଲଗେଇ ଦେଇଥିବ।
ହଁ ପା ଲଗେଇ ଦେଇଛି ଯେ ଆ ନା ଆକ୍ଟୁଆଲି ତମ ହିସାବରେ ଇନଭର୍ଟରଟା ଭଲ ନା ଡିଜିଟା ଭଲ? କରେଣ୍ଟରେ କଣ ମାନେ ଅଧିକ ସମୟ ରଖିବ ନା ଡିଜିଟା।